ହାଲୋ।
ହ୍ୟାଲୋ।
ମ୍ୟାଡ଼ାମ୍, ନମସ୍କାର୍।
ନମସ୍କାର୍, ରାଧେ ରା
ହଁ, ଖାଇଛି।
ଖାଇଥିଲି ରୁଟି ଆଉ
ସକାଳୁ ରୁଟି କରି ଖାଇ ସାଇଲେଣି।
ଏଁ ରୁଟି ସକାଳୁ ଖାଇନି, ରାତି ରୁଟି ଥିଲା ଖାଇଦେଲି।
କରି ମାନେ ସଖାଳୁ କରିକି ନିଜେ ଖାଇ ଦେଲେନି।
ବାସି ରୁ ଟା ଦେହ ପାଇଁ ଭଲ। ହଁ ସକାଳୁ, ନା ବାସି ରୁଟି ଟା ସ ସକାଳୁ ବିଶାସ୍‌ କରିବେ, ସେ ବେଶୀ ସକାଳୁ ଭଲ ବେଶୀ ଲେଟ୍ ହେଲେ ଭଲ ନୁ।
ନା ରୁଟି ଭଲ୍ ଲାଗେ, ବାସି ରୁଟି ମୁଁ ଖାଇ ପାରିବିନି, ଭଲ୍ ଲାଗେନି
ଚିନି ଚିନି ଫିନି କ୍ଷୀର ଫିର ଲଗେଇ ଖାଇଲେ ବି
ବାସି ରୁଟି ହିଁ ଭଲ୍ ଲାଗେନି। ମୁଁ ରୁଟି ଯଦି
ରୁଟି ଯଦି ବି ଖାଇବି, ସେଇ ଯଉ ଏଥିରେ ହେଟା ଆମର ରାତିରେ ହେଇଥିବ କ'ଣ ଡ଼ାଲି ଟିକେ ଆଳୁ ଭର୍ତ୍ତା ଟିକେ ନହନେ ଟିକେ ସିଜା ଟିକେ। ସିଜା ପୁଣି ମାନ୍‌ ଯଉ ଖାଲି ଅମୃତଭଣ୍ଡା ଆଳୁ ନୁହଁ। ଆ ଯଉ ବଢ଼ି ପଡ଼ିଥିବ, ମାନେ ଯଉ ମସ୍‌ଲା ସିଜା ଟା ବଢ଼ି ପଡ୍‌ଥିବ। ଟମାଟ୍ର, ବାଇଗଣ, ଆଳୁ।
ସନ୍ତୁଳା କୁହାଯାଏ।
ହୁଁ, ନା ସିଝା ତ ସିଝା ନା ସନ୍ତୁଲା ଟା
ଅ--ତ ଭଣ୍ଡା କହୁଚନ୍ତି ମାନେ, ଅ--ତ ଭଣ୍ଡାରେ ଏତିକ ସବୁ ପଡ଼େ ମାନେ ସନ୍ତୁଳା।
ସିଏ ହଉଚି ଫୁଟା ତର୍କାରୀ ଗୋଟେ। ମାନେ ହଁ ତା ସିଜା ହୁଏ ସେଟା, ମସ୍‌ଲା ପଡ଼େନି ଖାଲି ଫୁଟା ହୁଏ।
ହଁ ସେଇଟା ସେଇଟା ଭଲ୍‌ ଲାଗେ। ମ୍ୟାମ୍, ଆପଣ ରଜରେ ଯାଇଥିଲେ କୁଆଡ଼େ? ରଜରେ ତିନ୍ ରୁ ଦି ଦିନି ବୁଲିଚି ଆଉ।
ମୁଁ ଯାଇଥିଲି ବି ମଝି ରଜ ଦିନ ଯାଇଥିଲି, ଆଁ ପାଣି କୋଇଲି ଯାଇଥିଲି। ପାଣି କୋଇଲି, ହଁ ସେଠି ମର୍ ଜଣେ ଭାଇ ଘର ଅଛନ୍ତି।
ମାନେ ରିଲେଟିପ୍ ଘରୁ ଆ ଥିବେ, ବୁଲିବା ପାଇଁ।
ହଁ ରିଲେଟି ଘର ଯାଇଥିଲି, ସେଟି ସେ ଭାଇ ଜଣେ ହେବେ। ସେ ସେଟି ରହୁଚନ୍ତି, ତାଙ୍କ ଘରକୁ ଯାଇଥିଲୁ ଆଉ ବଢ଼ିଆ ମଜା କିନ୍ତୁ କର୍ ଥିଲୁ ସେଠି ଯାଇଁକି। ତାଙ୍କ ଗାଁ ରେ ପୁରା ଅଲଗା ପ୍ରକାରେ ରଜ ପାଳନ କରାଯାଏ। ତାଙ୍କ ଗାଁରେ ମାଇକି ଲଗା ମାଇକି ବଜା ହବ। ମାନେ ଦୋଳି ପୁରା ସଜା ହେଇକି, ପୁରା ବିଭିନ୍ନ ପ୍ରକାର ଦୋଳି ଲଗା ହେଇଥିବ। ଆଉ ତାଙ୍କର ଅଛି ମାନେ, ଝିଅ ମାନେ ସବୁ ନାଚିବା ପାଇଁ ବି ଜ୍‌ ପ୍ରୋଗ୍ରାମ୍ ବି କର୍ ଥିବେ, ବଢ଼ିଆ ଆଉ ହେଇଚି।
ରଜ ମହୋତ୍ସବ ସିଆଡ଼େ କରନ୍ତି।
କଣ କହିଲେ?
ଆଉ ରଜ ମହୋତ୍ସବ କରନ୍ତି।
ହଁ।
ସିଆଡ଼େ ଭଲ ହବ ସେମତି ସେମିତି ଘରେ ଭଲ ଲୋକ ଅଛନ୍ତି ଆହୁରି ଖେଳ କରନ୍ତି ମ୍ୟୁଜିକ ଚେୟାର। ଝିଅ ପିଲାମାନେ ପୁଚି ଖେଳନ୍ତି ଲୁଡୁ ଖେଳନ୍ତି କ୍ୟାରମ ଖେଳନ୍ତି ମେହେନ୍ଦୀ କରନ୍ତି। ତା ଡିସାଇଡ କରନ୍ତି କିଏ ଜିତିଲା କିଏ ହେଲା ତାଙ୍କୁ ପ୍ରାଇଜ୍ ଦିଅନ୍ତି ଗୋଟେ ଖୁସି ଆଉ
ତାଙ୍କର ଗୋଟେ ପଟାରେ ପାଞ୍ଚ ଜଣ ଖେଳିବି ସେଥିରେ
ଗୋଟେ ପଟାରେ ପାଞ୍ଚଜଣ।
ଗୋଟେ ପଟାରେ ପାଞ୍ଚ ଜଣ ମୁଁ ମଝିରେ ବସିଗଲି ମତେ ଏତେ ମୁଣ୍ଡ କଣ ହେଇଗଲା? ସେପରା ଏତେ ଉଞ୍ଚା ପରେ ବାଉଛନ୍ତି ଡାଳ ଉପରେ ଯାଇକି ମୁଣ୍ଡ ବାଜୁଛି
ଏମିତି ମୋ ମୁଣ୍ଡ କଣ ହୋଇଗଲା ମୁଁ ସେଠି ମଝିରେ ବସିଗଲି ମୁଁ ନିଜେ ନିଜେ ଖେଳେ କିନ୍ତୁ ସେ ଉଞ୍ଚା କୁ ପାଞ୍ଚ ଜଣ ହେଲା ବେଳକୁ ବଢିଆ ଲାଗୁଥିଲା କିନ୍ତୁ ଦୋଳିଟା ପା କେମିତି ସାଇଡରେ ଦୋଳି ପୁରା ଏମିତି ସାଇଡରେ ଯିବ
ଯୋଉମାନେ ଏମିତି ସାଇଡ ମାନେ ସିଧା ନୁହଁ
ହଁ ସାଇଡରେ। ଆମର ଏମିତି ଚଳେ ଗେମ୍ ଖେଳୁଛନ୍ତି ନା ସେମିତି ସାଇଡରେ ଖେଳିବ ମାନେ ଏମିତି ଧରିକି ଦି ଦିଟା ବାଉଁଶ ଲଗାଇଥିବ ଏଠିକେ ଆମର ପଟା ଦୋଳିଟା ଆମର ଗୋଟିକା ଗୋଟିକେ ବାଉଁଶ ହଁ ସେଇଟା ଦିଟିକିଆ ବାଉଁଶ ବନ୍ଧା କରିଦେଇଥିବ ସେଥିଲାଗି ସାଇଟ୍ ଦୋଳି ହୁଏ
ହଁ ମାନେ ଦି ଜଣ ଏପଟ ଜଣେ ଥିବ ଏପଟେ ଜଣେ ଥିବ ମଝିରେ ବସିବାକୁ ପଡିବ।
ହଁ ଏକରେ ମାନେ ପାଞ୍ଚ ଜଣ ସେଥିରେ ବି ଖେଳିପାରିବେ। ଏମିତି ନର୍ମାଲରେ ଦି ଜଣ ଖେଳିପାରିବେ ତିନି ଜଣ ବି ଖେଳିପାରିବେ ପାଞ୍ଚ ଜଣ ବି ଖେଳିପାରିବେ।
ହଁ ମାନେ ମଝିରେ ତିନି ଜଣ ଆଉ ଏପଟେ ଦି ଜଣ ବାହିବା ପାଇଁ ଏପଟେ ଗୋଟେ ଏପଟେ ଗୋଟେ ହଁ। ଠ ହଁ ଏଇଟା ବଙ୍କା ମାନେ ତାଙ୍କ ମାନେ ସିଧାରେ ଏପଟକୁ ଯିବ ସେପଟକୁ ଯିବ ଆମର କଣ ସିଧା ଯାଏ ପୁଣି ଉପରକୁ ଯାଏ ତଳକୁ ଆସେ ଆଙ୍କର ଏମିତି ଆସି ଉପରକୁ ଯାଇ ତଳକୁ ଆସେ
ହଁ।
ହଁ ହଁ ଗୋଟେ ଗୋଟେ ଜାଗାରେ ଥାଏ ଆଉ ଗ୍ରାମର ଯ କେବେ ଯାଇଛନ୍ତି ନା? ଗୁଡି ନା ନା ମୁଁ ଗୁଡ଼ି ଉଡ଼େନି
ଉଡେଇ ନାହାନ୍ତି।
ଆମ ଉଡାଏ ମାନେ କେତେବେଳେ ହଁ ବୁଲି ଉଡେ ନି ଏତେ
ମୁଁ ମଝିରେ ଯଦିନ ଚାରିିନ ଜିମି ବୋଲି ତ ଯାଇପାରିଲିନି କିନ୍ତୁ ଅ ଏବେ ଯିବାର ଅଛି କୋଉ କୋଉ ଠାକୁରଙ୍କଠି ଯାଇଛନ୍ତି?
ଯାଇଛି ଆମର ଜଗନ୍ନାଥ ମନ୍ଦିର। ତାରିଣୀ ମନ୍ଦିର ଆମ ଯୋଉ ବିରଜା ମନ୍ଦିର।
ହୁଁ।
ଆଉ ତ ଆଉ ତ ଏଠି କୋଉ ଠାକୁର ବି ନାହାନ୍ତି ତଥାପି ଟିକେ ପ୍ଲାନ ଅଛି ଯିବାର ଟିକେ ଅଛି ମା ସନ୍ତୋଷୀ ମା ଯାଜପୁର ଟାଉନ ଆଉ ଚଣ୍ଡିଖୋଲରେ ଥିବା ମିନି କେଦାରନାଥ
ଚଣ୍ଡିଖୋଲରେ?
ଆଜ୍ଞା ମିନି କେଦାରନାଥ ଯୋଉ ଅଛି।
ଚଣ୍ଡିଖୋଲରେ ମିନିକେଦାରନାଥଟା।
ଚଣ୍ଡୀଖୋଲରେ ମାନେ ଚଣ୍ଡିଖୋଲ ଭିତରକୁ ଟିକେ ଆଉ
ଆଚ୍ଛା।
ଛତିଆ ବି ମୁଁ ଯାଇଛି। ମାନେ ଛତିଆ ଜଗନ୍ନାଥ ମନ୍ଦିର ଯାଇଛି। କିନ୍ତୁ ଏବେ ଯାଇନି ମିନିମମ଼ ମତେ ହେଇଥିଲା କେତେ, ଆଠ ବର୍ଷ ନା ଛଅ ବର୍ଷ ନା ସାତ ଆଠ ବର୍ଷ ହେଇଥିଲା ମୁଁ ଯାଇଥିଲି। ସେଥିପାଇଁ ହେତେବେଳେ ଆଉ କଣ ଛୋଟ ବେଳେ ମନେ ଥିଲା। ଦେଖିବା ଟିକେ ଯିବା ଆଉ ପ୍ଲାନ୍ କରିବା ଯିବା ଏକାଥରେ ବୁଲି ବୁଲାକି ଆସିବା ଆଉ।
ହୁଁ ମୁଁ ଜଗନ୍ନାଥ ଯାଇଛି
ହୁଁ।
ଜଗନ୍ନାଥ ଯାଇଛି, ତାରିଣୀ ଯାଇଛି, ବିରଜା ଯାଇଛି ଆଉ ଅ ଧବଳେଶ୍ଵର ଯାଇଛି, ବୈଦ୍ୟନାଥ ଯାଇଛି, ଗୋରଖନାଥ ଯାଇଛି, ସାରଳା ଯାଇଛି, ଘ ସାରଳା ଓଳାଶୁଣୀ ଯାଇଛି ଆଉ ଆଉ କେତେ ବାଟ ଏନ୍ତି ଯାଇଛି।
ଆପଣ ତାହେଲେ ମାନେ ମନ୍ଦିର ଖାଲି ଟ୍ରାଭେଲ କରିଛନ୍ତି।
ହଁ।
ମନ୍ଦିର।
କଣ କହିଲେ?
ପିକନିକ ସ୍ପଟ ନୁହଁ ଖାଲି ମନ୍ଦିର?
ପିକନିକ ସ୍ପଟ ଯେ ଏଇ ଓଳାଶୁଣୀ ଆଉ ଏମିତି ଏଇ ଏ ଏଇଥିରେ ବି ପିକନିକ ସ୍ପଟ୍ କୁ ନେଇିକି ଯାଆନ୍ତି ବି।
ଗୋରଖେଶ୍ଵର ଯୋଉ ଗୋରଖନାଥ ଯୋଉ ମନ୍ଦିର ଯାଇଥିଲେ ସେଠି ବି ସେମିତି ପିକନିକ ପାଇଁ ଅଛି ଇଏ।
ହଁ। ଆଉ ଗୋଟେ ମର୍ତ୍ତ୍ୟବୈକୁଣ୍ଠ କେବେ ଆସିଛନ୍ତି?
ମର୍ତ୍ତ୍ୟବୈକୁଣ୍ଠ ନା ଯାଇନି ନା କଣ। ସେଇଟା କୋଉଠି କହିଲେ?
ଆଦମ ପୁର ମର୍ତ୍ତ୍ୟବୈକୁଣ୍ଠ।
ଆଦମ ପୁର ନା ନା ନା ଯାଇନି।
ସେଠି ବହୁତ ବାହାଘର ସବୁ ହଉଛି ନା ବଢ଼ିଆ ବି ଅଛି ଜାଗା ଟା ଦେଖିବା ପାଇଁ ବି।
ହଁ। ମୁଁ କେଉଁଝର ଆଡ଼େ ବେଶି ଯାଇଛି। ମାନେ କେଉଁଝରରେ ଆପଣ ଜାଣିଥିବେ ସୋନାମଣି ଜଙ୍ଗଲ ଗୋଟେ ଅଛି। ଦରଗୁଡି ଶିଳା ଗୋଟେ ଅଛି।
ଆଁ ସେଟା କାଇଁ ଜାଣିନି, ହଁ ହଁ ହଁ।
ଆଉ ଡ୍ୟାମ୍ ତାପରେ, ଗଡଚଣ୍ଡୀ ସେଇଠି ଅଛି। ଆଉ ଚକ୍ରତୀର୍ଥ ଅଛି। ମୁଁ କେଉଁଝରରେ ପାଞ୍ଚ ଛଅଟା ଜାଗା ବୁଲି ସାରିଛି।
ଯା ହଉ।
ଦରଗୁଡି ଶିଳାଟା ମାନେ ସୁନମଣି ଯିବେ ଦରଗୁଡି ଶିଳା ଯିବେ ପୁରା ପୁରା ଭାଇଵ୍ ଆସିଯିବ। ମାନେ ପୁରା ଅଲଗା ପ୍ରକାର ମଜା। ଆଉ ଗୋଟେ ହେଲା ଗୁଣ୍ଡିଚା ଘାଇ।
ହଁ।
ଗୁଣ୍ଡିଚା ଘାଇ ଟା ଉପରୁ ଯୋଉ ୱାଟରଫଲଟା ହଉଥିବ ସେଥିରେ ସେଟା ଟିକେ ଛୋଟ ୱାଟରଫଲଟା କିନ୍ତୁ ଏତେ ଖାସ୍ ବି ଲାଗେ ନାହିଁ। କିନ୍ତୁ ୱାଟରଫଲଟା ଯେହେତୁ ଯାହା ବି ହେଲେ ଟିକେ ଦେଖିବାକୁ ଭଲ ଲାଗେ।
ହଁ ୱାଣ୍ଡରଲା ପଳାଅ ତାହାଲେ।
ନା ୱାଣ୍ଡରଲା, ୱାଣ୍ଡରଲା କିଏ? ତା ଠୁ ଫ୍ରିରେ ଯଦି ଆମେ ତ ଯାଇକି ଯଦି ଏତେ କାମ କରିପାରୁଚୁ ୱାଣ୍ଡରଲାରେ ମାନେ ଚିଟ୍ ବି କରୁଛନ୍ତି ମାନେ ବେଶି ପଇସା ନେଇକି।
ହଁ। ସିଙ୍ଗାପୁର ଆସିଛନ୍ତି କେବେ?
ହଁ ସିଙ୍ଗାପୁର ଯାଇଛି। କିନ୍ତୁ ଦେଖିନି କେବେ ଯାତ୍ରା ପାତ୍ରା ଏମିତି ଯାହା ହୁଏ ସିଙ୍ଗାପୁର ଯାତ୍ରା ପାତ୍ରା। ଗୋଟେ ରାତି ଦେଖିଚି ନା ଗୋଟେ ଦି ରାତି ଏମିତି ଦେଖିଚି ନା ସେଇଆଡ଼େ ସେ ମୋ ମାଉସୀର ସେଇଠି।
ସିଙ୍ଗାପୁର ବଢ଼ିଆ ଲାଗେ। ସିଙ୍ଗାପୁର ମୁଁ ଆସିଥିଲି ଏଥରକ। ଭାଇଙ୍କ ସହିତ।
ସିଙ୍ଗାପୁର ଯାତ୍ରା ସେଠି ଯାତ୍ରା ଫେମସ।
ହଁ ସିଙ୍ଗାପୁର ଟା ତ ଆମର ଜିଅନ୍ତା ଠାକୁର ଯାହକୁ କହନ୍ତି।
କେବେ ଯାଇଚନ୍ତି?
ଶୁଭୁନି, ଟିକେ ବଡ ପାଟିରେ କୁହନ୍ତୁ।
ଟିକରପଡା କେବେ ଯାଇଚନ୍ତି?
ଟିକରପଡା, କୋଉ ଟିକରପଡା?
ମାନେ ଆପ୍ ଯୋଉ କୁମ୍ଭୀର ଯୋଉ ନୁହଁ, ମାନେ ଏଇ ଆମ ଯୋଉ ଏଠି ଯୋକଡିଆ ପାଖରେ ଯୋଉ ଟିକରପଡା, ଯାଇଛନ୍ତି କି?
ହଁ।
ସେଇଠି ଗୋଟେ ମ କଣ ମାନେ ଅ ପୂଜା ଗୋଟେ ହୁଏ, ସେଠି ବି ସେମ୍ତି ଯାତ୍ରା ହୁଏ।
ଆଚ୍ଛା।
ହଁ ମାନେ ଏଠି ବି ସେମ୍ତି ବଡ-ବଡ ପାର୍ଟି ଅଛି ମୋ ମାମୁଁ ଘର।
ହ-ହ।
ହଁ-ହଁ ହିଙ୍ଗୁଳା ଯାତ୍ରା ହିଙ୍ଗୁଳା ଯାତ୍ରା ହୁଏ।
ଯାତ୍ରା ବୋଧେ ଆସିଚନ୍ତି କେବେ?
ଯାଇଚି ଦି ଥର ଯାଇଚି କିନ୍ତୁ ଯା ତ୍ରା ଦେଖିନି, ମୁଁ ଛୋଟ-ଛୋଟ ହେଇଥିନି ଯେତେବେଳେ ତଥାପି ଦ ଏଗାର ବାର ବର୍ଷ ହେଇଥିଲି ମୁଁ ତ ଏଇ ଯାତ୍ରା ଦେଖେ, ହେରା ଯାତ୍ରା କଣ ଦେଖିବ। ଆ ଲାଷ୍ଟୁକୁ କଣ କରେ ନା ଘରେ ଆସିି ମୁଁ ମୋର ଶୁଏ ଆଉ ବୋଉ ମାମୁଁ ମାଇଁ ସେ ତାଙ୍କର ଯାଆନ୍ତି ଯା ତ୍ରା ଦେଖିବାକୁ, ମୁଁ ସେରା ଯାତ୍ରା ଫାତ୍ରା ଦେଖିବ ଗୋଟେ ଯାତ୍ରା ଦେଖିବ ମଡର୍ନ ଛୁଆ ଯାତ୍ରା କଣ। ମଡର୍ଣ୍ଣ ଛୁଆ ମଡର୍ଣ୍ଣ ଜିନିଷ ଦେଖିବ, ଯାତ୍ରା ଦେଖିକି କଣ ମିଳିବ।
ହଁ ସେଇଆ। ଫିଲିମ୍ ହଲ୍ ଦେଖିଚନ୍ତି ତ?
ଫିଲିମ୍ ହଲ୍।
ସେଠି ଯିବାକୁ ଇଚ୍ଛା ହୁଏନି, ମତେ ସେଠି ଗୋଟେ ଅନନିଶ୍ୱାସୀ ଟାଇପ୍ ର ଲାଗେ।
ମୁଁ ଏପର୍ଯ୍ୟନ୍ତ ଫିଲିମ୍ ହଲ୍ କୋଉ ଭଳିଆ ଦେଖିନି।
ନାଁ ମୁଁ ବି ଦେଖିନି କିନ୍ତୁ ମୁଁ ଯାହା ସବୁ ଯାଇଚନ୍ତି ଭିଡିଓ ଫିଡିଓ କରିକି ଆଣଚନ୍ତି ମୁଁ ଦେଖିଚି। ମୁଁ ଗୋଟେ ଦେଖିଛି ଯେତେବେଳେ କଣ ମାନେ ପୁରା ଯାହା ମାନେ ଆଗରେ ସ୍କ୍ରିନ୍ ଟା ଲାଗିବ। ପୁରା ରାତିରେ ପୁରା ଭିତରଟା ପୁରା ଅନ୍ଧାର କରିଦେବେ, ଅନ୍ଧାର କରିଦେଲେ ମ ତେ ଗୋଟେ ଅଣନିଶ୍ୱାସୀ ହଁ ସ୍କ୍ରିନ୍-ସ୍କ୍ରିନ୍ ଲାଇଟ୍ ଟା ସିନା ଲାଗିବ, ସେଟା ଖାଲିି ସିନା ହେଟି ଆଉ ତମେ ସେଠି କଣ କରୁଛ କଣ ନାହିଁ ଏଟା ଜାଣିପାରିବେ।
ଓହୋ।
ମତେ-ମତେ ଭଲ୍ ଲାଗେନି। ନାଇଁ ଡର ନୁହଁ ମୁଁ-ମୁଁ ଯାଇଥିଲି ଥରେ ବାଙ୍ଗାଲୋର ଯାଇଥିଲି, ବାଙ୍ଗାଲୋରରେ ଗୋଟେ ପ୍ଲାନେଟ୍ ଟାଇପ୍ ର ଗୋଟେ ଥାଏ, ତା ଭିତୁରକୁ ଯିବ ତମୁକୁ ବସିବ ଗୋଟେ ସିଟ୍ ରେ। ସିଟ୍ ବେଲ୍ଟ ଦେବେ, ଚଶମା ଗୋଟେ ଦେବେ, ମାନେ ଇଲ୍ୟୁଜନ୍ ଟାଇପ୍ ର ମାନେ ତମେ ବସିଥିବ ତମେ ଏମତି ଇଲ୍ୟୁଜନ୍ ଟା ହବ ଆଖିରେ ଯାହାବି ହେଲେ ଚଷମା ଟା ଆଖିରେ କଣ କରିବେ ଆପଣଙ୍କୁ ଗୋଟେ ପ୍ଲେନ୍ ରେ ବସେଇଦବେ, ପ୍ଲେନ୍ ଟା ସାଙ୍ଗେ-ସାଙ୍ଗେ ଉପରକୁ ପଳେଇବ ଆପଣ ପୁରା ଡରିଯିବେ। ଏ ମୁଁ ଏତେ ସାଙ୍ଗେ-ସାଙ୍ଗେ ଉପୁରୁକୁ ପଳେଇନି, ମୁଁ ଛାତ ଉପରୁ ପଳେଇନି କି ସେ ଚନ୍ଦ୍ରକୁ ପଳେଇନି ସୂର୍ଯ୍ୟକୁ ପଳେଇନି ଏମିତି ସବୁ ଦେଖେଇବେ ପ୍ଲାନେଟ୍ ରେ। ସେଇଟା ଫାଷ୍ଟ ଟାଇମ୍ ଥରେ ବାଙ୍ଗାଲୋର ସେଇଠି ଫାଷ୍ଟ ଟାଇମ୍ ଡରିକି ପୁରା କାନ୍ଦି ପକେଇଥାନ୍ତି। ବହୁତ୍ ଡରୁଚି ବହୁତ୍, ପାଣି ବି ଯଦି ଦେଖିବି ପାଣି ଯଦି ଭିତୁରୁକୁ ଯଦି ଅଧା ମାନେ ଭିତୁରୁକୁ ଯଦି ପଶିମି ନଈକୁ ମତେ ଡର ମାଡିବ, କଣ ଏମିତି ଜଣ ଜଣଙ୍କର ଥାଏ କି ଡରନ୍ତି, ମୁଁ ବି ମାନେ ଇଏରେ ବୁଡି ମୁଁ ରହିପାରିବିନେଇଁ। ଗାଡି କିନ୍ତୁ ଜୋରେ ଚଲେଇ ଦିଏ କିନ୍ତୁ ନା-ନା ପହଁରା ଫହଁରା କିଛି ଆସେନି। ମୋ ସାଙ୍ଗ ଛୁଆ ଦି ଚାରିଟା ଅଛନ୍ତି ସିଏ ତାଙ୍କର ଏପଟ ସେପଟ ହେଇଯିବେ, ଆମ ଗଢ଼ିଆ। ଲମ୍ବା ଗଡିଆଟେ। ସେ ମୁଁ କିନ୍ତୁ ମୁଁ ଅଧା ବାଟ ତ ପହଁରି ପାରିବିନି। ମୁଁ ପହଁରା ତ ଶିଖିନି ଭିତରୁ ଆଜ୍ଞା। ମାନେ ଶିଖିବା ଟା ଭଲ। କୋଉଠି ଏମର୍ଜେନ୍ସି ଅଛି।
ହଉ ଗାଧେଇ ଲେଣି ଖାଇଦିଅନ୍ତୁ। ଫେରେ କେତେବେଳେ କଥା ହେବେ ଆଉ।